ହାଲୋ।
ହାଲୋ।
ମୁଁ କହୁଚି।
ହଁ ଶୁଭୁଛି।
ଆଉ କଣ କରୁଥିଲେ?
ଏଇଠି ଖାଇ ପିଇକି ବସିଥିଲୁ ଆଉ।
ଓହୋ ଖାଇସାରିଲେଣିି?
ହଁ ଖାଇସାରିଲୁନି।
ତୁମେ ଘରେ ଜଲଦି ଖାଅ କି?
ହଁ ଜଲଦି ଆମେ ତ ସୁର ସକାଳେ ପଖାଳ ଖାଉନି। ସକାଳେ ଯାହେଲେ ଜଳଖିଆ ଖାଇଦେଇ ଟିକେ। ବା ରୋଷେଇ ସରିଲେ ଏକାଥରେ ଏଠୁ ଖାଇ ଦଉ ଆଉ। ଏଇ ଗୋଟେ ଥର ତ ଖାଉ ସେଇ ଥରେ।
ଗୋଟେ ଥର ତ ସମସ୍ତେ ଖା
ତମର
ହଁ ଟ୍ରେନ ଲାଇନ୍ ଟା ପୁରା ପାଖେରେ।
ବନେଇ ଦେଇଛି।
ଦହି ବରା କେମିତି କଣ କରିବି?
ଦହିବରା ପାଇଁ ଆଗ ବିରି ବତୁରେଇବ।
ହୁଁ।
ତାପରେ ଚାଉଳ ଅଳ୍ପ ବରା ଚାଉଳ ଟାକୁ ଚୁନା କରିକି ଦେଲେ ବରା ଟା ଭଲ ଲାଗେ। ବରାକୁ ତାପେ ଗ୍ରାଇଣ୍ଡିଙ୍ଗ କରିବ ତାକୁ ଛାଣିକି ବିରି ବରା ପାଇଁ ହେଲେ। ତାକୁ ବାଟିକି କରିକି ଦବ ରଖିବ। ତାପରେ ବିରିଟାକୁ ଟିକେ ସେଥେରେ ଜିରା ଭୃଷଙ୍ଗ ପତ୍ର ପିଆଜ କଞ୍ଚା ଲଙ୍କା ଦହିବରା ପାଇଁ ହେଲେ ପ କେଇବା ଦରକାର ନାହିଁ ଦହିବରା ପାଇଁ ସବୁ ସାଧା ମୁଁ କରିଥିଲି ସାଧା ଭଲ ଲାଗେ। ଲୁଣ ପକେଇକି ଜିରା ଟିକେ ପକେଇକି ଛାଣିଲେ। ଛାଣି ଦେଇକି ଆଗ ପାଣି ରେ ପକେଇଦେବେ ପାଣିରୁ ବାହାର କରି ସେଠୁ ହେଟୁ ଦହି ପା କରିକି ରଖିଥିବେ ଦ୍ର ପାଣିରେ ପକେଇବେ ଆଳୁ ଆଳୁ ତମ ଯେମିତି କରନ୍ତି ଆଳୁ ତରକାରୀ ସେ ଆଳୁ ତରକାରୀ କରିଥିବେ। ମଟର ବତୁରେଇ ଦେଇ ଥିବେ ମଟର ତରକାରୀ। ଯେମିତି କର ଘରେ ଘରୋଇ ଏମତି ଘ ତରକାରୀ ବନେଇଦିଏ ଦହି ଦହିବରା ଯୋଉ ପାଣି ରେ ପଡ଼ିଥିବ ତାକୁ ପୁଣି ସେ ଛୁଙ୍କ ଦେଇକି ବୃସଙ୍ଗ ପତ୍ର, ଶୁଖିଲା ଲଙ୍କା ସବୁ ଛୁଙ୍କ ଦେଇଦେବେ ସେଥିରେ ଆଉ ସେଥିରୁ କାଢିକି ପ୍ଲେଟରେ ଦେବେ। ଆରେ ଆଳୁ ତରକାରୀ, ମଟର ତରକାରୀ ପିଆଜ, ଜିରା ଲଙ୍କା ଗୁଣ୍ଡ ସେଉ ଉପରଟେଇବ ହେଲା ଦୋକାନ ଦହିବରା ହବ।
ଓ ହୋ!
ଧନିଆ ପତ୍ର ଟିକେ ପକେଇଲେ ଭଲ ଟେଷ୍ଟ ଲାଗେ ଆଉ ଆସ ନା ଆସିବ
ହୁଁ ହୁଁ। ଆଉ ଆଉ ଘର ପାଇଁ କଣ କରିିଥିଲେ?
ଘର ପାଇଁ କୋଳଥ ଡାଲି, ଚୁନା ମାଛ ଭଜା ଆଳୁ ଚଖା ଆଉ ଏବେ ଅଣ୍ଡା ଆଣିଲେ ଯେ ତାଙ୍କ ପାଇଁ ଅଣ୍ଡା ସିଝିନି ହଁ କିଣିକି। କିଣିକି ଆଉ ଏ ପୋ
ଏଠି ତ ପୋଖରୀ ନଦା ନଦୀ ଅଛି। ନଦୀ ପୋଖରୀ କିଛି ଆସିବା ସେଠି?
ପୋଖରୀ ଅଛି ନଦୀ ଏପଟେ ନାହିଁ।
ଓହୋ। ଆମ ଏପଟେ ଅଛି ନଦୀ ବ୍ରାହ୍ମଣୀ ନଦୀ।
ନଦୀ ଅଛି ବି ହଁ। ଜୁର ଅଛି ପୋଖରୀ ବି ଅଛି।
ହଁ ନଦୀ ମାଛ ମିଳୁଥିବ ଖାଇବାକୁ ଆଉ ଫ୍ରେଶ ଫ୍ରେଶ ପୁରା?
ହଁ ଯେ ଟିକେ ଦିଇ କିଲୋମିଟର ଦୂର ହବ ଆଉ ମିଳେ ଜୋରରୁ ମିଳେ ନଦୀରୁ ବି ମିଳେ। ଆଣନ୍ତି ନଦୀ ମାଛ।
ହୁଁ। ସବୁ ଜାଲ ପକେଇକି ଆଣନ୍ତି ନାଇଁ? ହଁ।
ହଁ ବାହାରେ ବିକ୍ରି କରନ୍ତି ବି ମ ଜାଲ ପକେଇବି କେତେବେଳେ କେମତି ଧରନ୍ତି। ଇଚ୍ଛା ହେଲେ ଜାଲ ପକେଇକି ଧରନ୍ତି ନହେଲେ କିଣିକି ଆଣନ୍ତି ଆଉ।
ଏଣିକି ସେରେ ସବୁବେଳେ ମିଳୁଛି?
ହଁ। ଅଧିକାଂଶ ଇଏ ମିଳୁଛି।
ବୈଶାଖ ମାସେ ବେଶୀ ଚୁନା ମାଛ ମିଳେ।
ହଁ ସେଇ ଟାଇମ ରେ ତ ସନିଓଷା ପାଇଁ ବିଶେଷ କେହି ଖାଉନଥିବେ। ସନିଓଷା ଏବେ ସମସ୍ତେ କଲେଣିି ନା?
ହୁଁ ସେଇ ଟାଇମ ରେ ଅ ଚୁନା ମାଛ ମିଳେ।
ହୁଁ ହୁଁ ସେଇଟାଇମ ରେ ବେଶୀ ମିଳେ ଯେତେବେଳେ ତ ନ ଖାଉଥିବ କା ର୍ତ୍ତିକ ମାସରେ ବି ବେଶୀ
ହଁ କାର୍ତ୍ତିକ ମାସ ବି ହେଇଯଉ ଚୁନା ମାଛ ଯୋରରୁ ଧରନ୍ତି ଆଣନ୍ତେ। ଆଛା।
ହଁ ହଁ ସେଇ ଟାଇମରେ ଯୋଉ ଟାଇମରେ ଖାଇବନି ସେଇ ଟାଇମରେ ମିଳିବ। ଅନ୍ୟ ଟାଇମରେ ଖୋଜିଲେ ବି ପାଇବନି।
ଚୁନା ମାଛ ମ ଦେହ ପାଇଁ ଭଲ। ବରଫ୍
ହଁ ଚୁନା ମାଛ ଆଖି ପାଇଁ ଭଲ। ଭିଟାମିନ୍ ବି ଟୁଏଲଭ୍ ଏଥିରେ ଅଛି। ସେଟା ଖାଇବା ନିହାତି ଦରକାର ଚୁନା ମାଛଟା। ଡକ୍ଟର ଆମିଷ ଚିକେନ୍ ମଟନ୍ ଏସବୁ ଖାଇବା କଥା ନୁହଁ? ସେ ଦେହ ପାଇଁ ବହୁତ କ୍ଷେତି।
ହ ମାଛ, ଆଉ ଅଣ୍ଡା ଟିକେ ଖାଇବ ଭଲ।
ହଁ
ଅଣ୍ଡା ବି ଏଥର କୁ ଆସୁଚି କହୁଛନ୍ତି ନକଲି ଅଣ୍ଡା। କିଏ କହୁଛନ୍ତି ଆଉ ରବର ଅଣ୍ଡା ଏମିତି ସବୁ। କଉଁ କହିବ?
ହୁଁ କାଲ ଭେଜାଲ୍ ସବୁତ ହେଲାଣି ଆଉ।
ବନ୍ଧାକୋବି, ବି ଭେଜାଲ କରିକି ଦଉଚନ୍ତି।
ହଁ ବନ୍ଧାକୋବି ବି। ପାଚିଲା ପୋଟଳ ଗୁଡାକୁ କଣ ଗୋଟେତ ପକେଇ ଦଉଛନ୍ତି ସେ ପୁରା ଗ୍ରୀନ୍ ଗ୍ରୀନ୍ ହେଇଯାଉଚ୍।
ପୂରା ପୂରି ହାଁ ସେଟା କେତେ ଖରାପ୍!
ଶାଗ ପୋଇ ଗୁଡାକୁ ପୂରା ଝାଉଁଳିକି, ଶୁଖିକି ଥିବ। ତାକୁ କୋଉଁ ପାଣି ରେ ବୁଡେଇ ଦେଉଥିବ ସେ ପୁଣି ପୂରା ଚାଙ୍ଗା ଚାଙ୍ଗା ହେଇକି ରହିବ୍ ପୂରା ଫ୍ରେସ୍ ଲେକ ଏଇ ତୁଳା ହେଇଛି।
ତାଜା ତାଜା ଦେଖା ହୋଉଚ୍।
ହୁଁ।
ଆଜିକାଲି ସବୁ ଭେଜାଲ୍। ଥିଲା ବେଳକୁ ସବ୍ ପୂରା ଆସ ଯୋଉ‍ଁ ସାର ସାର ଦିଆହୋଲାଣି ସବୁ କଣ ଖଅ?
ହଁ ଘରେ ଯଦି ଯଅ ଗଛ ଦେଇ ଗଛ ଲଗେଇଥିବ ତାହେଲେ ଖାଇବ ଭଲ ନହେଲେ
ସେଠି ତ ମାଙ୍କଡ଼ର ତମଆଡ଼େ ମାଙ୍କଡ଼ ନାହିଁ? ମା ମାଙ୍କଡ଼ ତ ଏଇଠି ଆମର ରଖେଇ ଦୋଉନି ଗଛ କଣ ରଖିବ! ଅମୃତଭଣ୍ଡା ଲଗେଇଥିଲି ଯେ ସେଟା ମୁଡି ମୁଡାକି ଖାଇଦେଇକି ଗଲେ। ଅମୃତଭଣ୍ଡା ଚାରି- ପାଞ୍ଚ ଗଛ ଲଗେଇଥିଲି। ଆଉ କଦଳୀ ଗଛ ସେତ ହାତୀ ହାତୀ ବି ଆସୁଛନ୍ତି ଆଡ଼େ। ଆଉ କଣ ଲଗେଇବ ତମେ ଖାଇବ?
ହୁଁ ହୁଁ। ନାଇଁ ଆମର ଏପଟେ ଜଙ୍ଗଲ ଏରିଆ ହେଲେ ହାତୀ ନାଇଁ କେବେ ଆସ୍ ହାତୀ ବାଡିରୁ କେବେ ଖାଇନି ଆସଛି ଧାନ ହଁ ଟାଇମ୍ ବେଳକୁ। ହାତୀ ବହୁତ ଆସନ୍ତି। ପୁରା ସମସ୍ତଙ୍କ ବାଡି ଖଳା ବାଡି ସବୁ ପଶେ ହାତୀ। ଯୋଉ ସେ ତ ଧାନ-ଫାନ ପାଇଯାଏ ଏଆଡେ ପାଇଁ ସେ ଖାଏନି।
ହୁଁ ହାଁ ସେଇ ତ ଆସି କିି ତି ସବ୍ ସବୁ ବର୍ଷ ହାତୀ ଆସିକି ତ ଜଣ ଜଣଙ୍କୁ ମାରୁଚି ଆଡ଼େ। ଆଉ ଖାଉଚି ଯେତିକି ମାରୁଚି, ମଣିଷକୁ ସେତିକି।
ହୁଁ ହାତୀ ଆଉ ଜଙ୍ଗଲ ତ ସବୁ କାଟିକି ପଦା କରିଦେଲେ। ତାକୁ ଆଉ ବନ୍ୟଜନ୍ତୁ ରହିବେ କୋଉଁଠି?
ପଣସ-ଫଣସ ସବୁ ପରିସା ଘରର ଖାଇଦେବେ। ଥରେ ଯାଇଥିଲି। ହୁଁ।
ଆମର କାଇହିଁ ଏପଟେ ଏତେ ମାରିବା ନିଉଜ ଆସୁନି ହାଥୀ ସେ ତ ଜଙ୍ଗଲରେ ଏପଟେ ଜଙ୍ଗଲ ଅଛି ନା ଜଙ୍ଗଲରେ ରହିଯାଉଛନ୍ତି। ସେପଡା ଜଙ୍ଗଲ ନାହିଁ ସବୁ କାଟିକି କଳକାରଖାନା ଯୋଗୁ ସବୁ ପଦା
ହୁଁ ପା-କାରାରଖାନା ଆମର ଇଆଡେ ତିନି ତିନିଟା ଚାରି ଚାରିଟା ହଉଚି।
ଖାଦ୍ୟ ନିହାତି ଦରକାର ନା ଖାଦ୍ୟ ସନ୍ଧାନରେ ସବୁ ଘରେ ଗାଁ ଗାଁ ପଶିଲେ ହୁଁ ହେଲେ ଆଉ
ଚାଷବାସ ତ ମର ସିଆରେ କଣ କେମିତି?
ହୁଁ ଆମର ହଁ ଆମର ଏପଟେ ଧାନ ଚାଷ ସବୁ ଖତନୀ ବିଲ ବାହାର କରି ସବୁ ପକେଇ ସାରିଲାଣି? ବର୍ଷା ଋତୁ ଯେହେତୁ ଆଗକୁ ଆରମ୍ଭ ହେଇଯିବ ବର୍ଷା ଦ- ପୁଣି ଦ ଅଳି ପକେଇଲେଣି ହଳ ଧରି ତାପରେ ସବୁ
ଘରନ୍ତୁ ଧରି ସାରିବେନି ନା?
ହଁ ହଳ ଧରି ତଳି ପକେଇ ସାରିଲେଣିି ତଳି ପକେଇ ହେଲେ ଠୁ
ଧରା ଧରି ହବନି କାଦୁ ପାଣିରେ
ହୁଁ ହଳ ଧରିକି ଖତ ଫତ ସବୁ ପକେଇକି ହଳ ଧରି ସାରିଲାନି। ଏବେ ପୁଣି ତଳି ପକେଇଲେଣି ହଁ।
ବର୍ଷା ହେ ଲଗେଇବା ଆଉ। ବର୍ଷା କାହିଁ ବର୍ଷା ହଉଚି ଭଲରେ ଭଲରେ ବର୍ଷା ହଉନି ବର୍ଷା।
ଏବେ ତ ବର୍ଷା ଆରମ୍ଭ ହେଇଯିବା କଥା ରଜ ବର୍ ପରେ। ହଲେ ଖରା ଏତେ ହଉଚି
ଏଇ ଖରା ଦିନେ ବି କାଳ ବୈଶାଖୀ ହୁଏ ହେବେ କାହିଁ ହେଇନି। ଖରାଦ ବି ଜବର ବର୍ଷା ହୁଏ।
ଉଠଉଚି ହେଲେ ହଉନି ବର୍ଷା।
ଏ ବର୍ଷା ବିଲକୁଲ ନାହିଁ ବର୍ଷା କହୁଛନ୍ତି କଣ କେନ୍ କରିବି ଚାଷ
ଚାଷୀମାନୋନ ଆମପଟେ ବର୍ଷା ନହେଲେ ସବୁ ଯଜ୍ଞ କରନ୍ତି ସବୁ ଘରୁ ଘରୁ ମାଗିକି ନେଇ ପଇସା ଠୁଳେଇ ଯଜ୍ଞ ହବ। ନା ଏପଟେ ସମସ୍ତେ ଚାଷ ଉପରେ ନିର୍ଭର କଲେ
ହୁଁ।
ସବୁ ଗାଁ ର ଅଧିକାଂଶ ଲୋକ ଲ ବେ ପ୍ରତିଶତ ଲୋକ ପୁରା ଚାଷ।
ହୁଁ ହୁଁ ଆମର୍ଦବରେ କେହି ଚାଷ କରୁନାହାନ୍ତି ସବୁ କମ୍ପାନୀରେ ଅଛନ୍ତି ଆଉ।
ହୁଁ ହଉ।
ଆମର ଉପ ଚାଷ କମିଗଲାଣି ନହେଲେ ଆଗୁରୁ ବହୁତୁ କରୁଥିଲେ ଚାଷ। ଚଣା, ମୁଗ, ହରଡ଼, ଧାନ ସବୁ କରନ୍ତି।
ସେତେବେଳେ ଟାଇମ୍ ରେ କେତେ ଖୁସି ଲାଗେ ସବୁ
ଦେଖିଲେ ଧାନ ବିଲ ଦେଖିଲେ ବହୁତ୍ ସୁନ୍ଦର ଦେଖାଯାଏ।
ଆଉ ସେଦିନ ଅଛି ନା ସେତେବେଳେ ଚଣା କରନ୍ତି।
ହୁଁ ଚଣା।
ଆମେ ସବୁ ବାଡ଼ିରୁ ଯଉ ଯାଉ ବିଲମାଳ ପଟେ ଖାଇ ଖାଇ ଯାଉ। ହଉ। ହଉ ରଖୁଚି।
ହଉ।